ହଁ ଭାଇ କୁହ।
କୋଉଠି କିରେ?
ଏଇ ଆମେ ଆଇଚୁ ଟିକେ ବୁଲିବାକୁ ଆଉ ବାହାରକୁ ଆଉ। ଆଉ ଆପଣ କେମିତି
ଓହୋ, ବାହାରକୁ ଯାଇଚ? ଆ, ଭଲ ଆଉ ବାହାରକୁ ଗଲ କାହିଁ କିଛି ଡାକିଲନି। କୁଆଡେ ପିକନିକ ଫିକନିକ ଯାଇଚ ନା କୁଆଡେ?
ନା ମୋ ପିକନିକ କଣ ଯିବି ଭାଇ, ଏଇଠି ଆମେ ଆଇଚୁ ଟିକେ ବୁଲିବା ପାଇଁ। ଏଇ ପାଖ ଏରିଆକୁ ଟିକେ ଆଇଛୁ ଆଉ, ଆମ ପାଖ ଶିବ ମନ୍ଦିରରେ ଟିକେ ବଇଛୁ ଆଉ।
ଓହୋ, ଆଉ ଚାଲନା କୁଆଡେ ଗୋଟେ ପ୍ରୋଗ୍ରାମ୍ କରନା।
ପ୍ରୋଗ୍ରାମ୍ କରିବା ଭାଇ ଯିବା ବୁଲିବା ପାଇଁ, ଆମ ଓଡିଶାରେ କୋଣାର୍କ ମନ୍ଦିର ଆମେ ଯିବା ବୁଲିକି ଆସିବା। ପୁରୀ ମନ୍ଦିର ଯିବା, ଆଉ ରାମ ମନ୍ଦିର ଯିବା କି?
ନା ସେଇଟା ତ ଭାରି ଇଚ୍ଛା ଅଛି ଯିବାକୁ।
ରାମ ମନ୍ଦିର ନିହାତି ଯିବା, ଜୀବନ ଭିତରେ ଯାହା ବି ହେଲେ ଯାହା ବି ହେଇଯାଉ ଯେତେ କଷ୍ଟ ହଉ। ରାମ ମନ୍ଦିର ଯିବା ଥରେ ବୁଲିକିନା ଆସିବା ଭ୍ରମଣ କରି।
ହଁ, ହଁ ମୁଁ ତ ମୁଁ ତ ସେଇ କଥା କହୁଛି ନା ଟ୍ରେନ୍ ରେ ପଳେଇବା। ଆର ବର୍ଷ ପଳେଇବା।
ହଁ ଜୟ ଶ୍ରୀ ରାମ।
ଜୟ ଶ୍ରୀ ରାମ। କଣ କହୁଚନ୍ତି? ଆର ବର୍ଷ ଆର ବର୍ଷ ର ପ ପ୍ରୋଗ୍ରାାମ୍ ପ୍ରୋଗ୍ରମ୍ କରିବା କି ରାମ ମନ୍ଦିର?
ରାମ ମନ୍ଦିର ଦେଖିବା ସେତେବେଳେ କଥା ଅଛି, ନହେଲେ ଆମେ ଆମର ସେଇ ଜଗନ୍ନାଥଙ୍କ ପାଖକୁ ପୁଣି ଯିବା ଆର ବର୍ଷ, କିନ୍ତୁ ଅଧିକା ଦିନ ଟିକେ ଯିବା ରହିବା ପାଇଁ ଆଉ ଚେଷ୍ଟା କରିବା।
ଏ ହଁ। ହଁ ମୁଁ କହୁଥିଲି କି କଣ ଏଇ ଆର ଥରକ ପ୍ରୋଗ୍ରାମ୍ କରିଦେଇଥାନ୍ତେ ରାମ ମନ୍ଦିର ଟିକେ ଯାଇଥାନ୍ତେ। ସାଡେ ଟିକେ ଆମର ଟିକେ ଲଙ୍ଗ ଟୁର୍ କରିଥାନ୍ତେ, ଲଙ୍ଗ ଟୁରୂ ଟିକେ କରିଥାନ୍ତେ, ବୁଝିପାରୁଚନ୍ତି ନା ନାଇଁ?
ଲମ୍ବା ବାଟ, ଲମ୍ବା ଲମ୍ବା ରାସ୍ତାକୁ ଯିବା ପାଇଁ ଭଲ ଯେ ଦେଖିଆ ସେତବେଳେ କଥା ଅଛି ସେଇ ଭ ପ୍ରଭୁ ଭଗବାନଙ୍କ କଥା କଣ ହବ ଜଣା ପଡିବ।
ମୁଁ ନାଇଁ ଭଗବାନଙ୍କ ଥା ଯେ କିନ୍ତୁ ଆମେ ଗୋଟେ ଆଶା ରଖିବା କଥା ହଁ ଏଇ ଯିବୁ ବୋଲି ଗୋଟେ ପ୍ଲାନିଂ କରିବାର ଫେର୍ ଅଛି ନା ନାହିଁ। ପ୍ଲାନିଂ ଟା କଲେ ହିଁ ତାପରେ ଯାହା ହବ ନା ଆଉ, ଖାଲି ଏମତି କଲେ ହବ ନା ଆମେ ପ୍ଲାନିଂ କଲୁ ଯିବା ବେଲି ପୁରୀ।
ହୁଁ, ହୁଁ ଆମେ ରଥ ରଥଯାତ୍ରା ଆମେ ରଥଯାତ୍ରା ବେଳକୁ ଆମ ନନ୍ଦନକାନନ ଯିବା କି ବୁଲି ଆସିବା?
ହୁଁ, ହୁଁ ଚାଲୁ ନାହାନ୍ତି ରଥଯାତ୍ରା କାଇଁ କାଲି ଚାଲନ୍ତୁ।
କାଲି ପା ସମୟ ହବନି ଆମ ଦୋକାନ ଇଏ ଅଛି, ରଥଯାତ୍ରା ବେଳକୁ ଫାଙ୍କା ଅଛ ଥିବ ଆମେ ଯିବା, ଯିବା ବୁଲିକିନା ଆସି
ନନ ତ ଏଇ ପାଖରେ ଆଉ ଯେତେବେଳେ ଚାହିଁବା ଯିବା, ସେଥିରେ କିଛି ନାହିଁ, ଆପଣ ତ ଯାଇନାହାନ୍ତି ନନ୍ଦନକାନନ।
ହଁ ଯାଇଚି ଆମ ସ୍କୁଲ୍ ରେ ଯାଇଥିଲି ଆମର ହେଇଥିଲା ଥରେ ନି ଆମେ ସବୁ ଯାଇଥିଲୁ ବୁଲିକିନା ଆଇଛୁ ହଁ।
ସ୍କୁଲ୍ ରେ ବି ମୁଁ ପାରାଦୀପ ଯାଇନଥିଲି କି ଆମ
ଆମ ବିଦ୍ୟା ଆମ ସରି ଆମ ବିଦ୍ୟାଳୟରେ ହେଇଥିଲା। ଆମ ବିଦ୍ୟାଳୟରେ ହେଇଥିଲା, ଆମେ ବୁଲିକିନା ଆଇଚୁ, ଆଉ
ନା ସିଏ ଛୁଆ ବେଳେ ଥରେ ଯାଇଥିଲ ନା, ଆଉ କଣ ଏବେ ଆଉ ଯାଇଚ କି?
ତାପରେ ଆମ ବିଦ୍ୟାଳୟ ତ ଏବେ ଆମେ ଆଉ ପାଠ ପଢା ନାହିଁ ଉଚ୍ଚ ବିଦ୍ୟାଳୟରେ ବି ପାଠ ପଢା ସାରିକିନା ଆଇଲୁ। ଆଉ ଦେଖ ଖିଆ କୋଉଦିନ ଯିବା ରଥଯାତ୍ରା ଭିତରେ କୋଉଦିନ ଯିବା ଲାଷ୍ଟ ବାହୁଡା ଯା ଯାତ୍ରା ବେଳକୁ ଆମେ ଯିବା ନନ୍ଦନକାନନ ଆମେ ତିନି ଜଣ ଯିବା।
ପୁରୀ ଚାଲୁନା ତିନି ଜଣ ପୁରୀ ଚାଲୁନା ରଥଯାତ୍ରାରେ।
ପୁରୀ ପଳେଇବା ସକାଳୁ ପଳେଇ ଆସିବା ଚାରିଟା ବେଳକୁ।
ହୁଁ ବାଇକ୍
ଆହୁରି ଭଲ ହବ ଆହୁରି ଭଲ ହବ ବାଇକ ନେଇକି ପଳେଇବା। ମ ମୋଟର ସାଇକେଲ ନେଇକି ପଳେଇବା। ବୁଲିକି ଭ୍ରମଣ କର ଯ ଜଗା ଦର୍ ନ କରିକି ଆସିବା।
ହୁଁ ହୁଁ କିନ୍ତୁ ଦି ଜଣ ହିଁ ଯିବା ବାଇକ୍ ରେ।
ଆଉ ଦି ଜଣ ଦି ଜଣ ଯିବା।
ତିନି ଜଣ ଯାଇହବ।
ହଁ ସେଇଟା ବି କଥା ଆଉ ତ ଆପଣଙ୍କର ମନ ଅଛି? ସ ଆମେ ଯୋଉ ଛୋଟବେଳେ ବ୍ୟାଟ୍ ବଲ ଖେଳୁଥିଲେ ସାଙ୍ଗ ହେଇକି
ହୁଁ ହୁଁ ମନ ଅଛି ନା ଆଉ।
ହ ଆମ ସୁନ୍ଦର ବି ପଡିଆ ଆମ ବିଲ ମଝିରେ ଆମେ ଚଞ୍ଚ୍ଛା ଚଞ୍ଛି କରି ଫାଉଡା କୋଦାଳ କୋଡି ନେଇକି ଆ ହାଣି ହାଣି ହୁଣିନେ କରିକି ଆମେ ବ୍ୟାଟ ବଲ
ମୁଁ ତ ସବୁ କରେ ଆଉ ତମେ ଖାଲି ଯାହା ଖେଳ ଆଉ।
ଆପଣ ଆପଣ ତ ସବୁ କରନ୍ତି ଆଉ ଉଁଛା ଚୁଁଛା। ଆଉ କୋଡି ଫାଉଡା ଆପଣଙ୍କ ଘରକୁ ନେଇଯାଉ ପାଖ ଘର ବୋଲି ଆଉ।
ଆପଣଙ୍କର ତ ମାନେ ଶୋଇକି ଉଠୁ ଉଠୁ ଆପଣଙ୍କର ଛଅଟା।
ଆଜ୍ଞା ଆଉ ସେତେବେଳେ ଛୋଟ ବୟ ବୟସ ଥିଲା ସେ ଲ ବୟସ ଥିଲା ଆମେ ଯେ ଯୋଉ ମାନେ ଇଏ କରୁଥିଲୁ ବୋଲି ମାନେ ଚେଷ୍ଟା ପ୍ରଚେଷ୍ଟା ସେତେବେଳେ
ବର୍ଷ ବର୍ଷ ଏଇ କାଲି ଭଳିଆ ଲାଗୁଛି ବର୍ଷ କେତେ ପଳଉଛି ଜଣା ପଡୁଛି। ଏଇ କରୋନା ହେଇଥିଲା ଦି ହଜାର କୋଡିଏଁ।
ଅ କୋରୋନା ଆସିଥିଲା ଗୋଟେ ମହାମାରୀ। ହଁ ମହାମାରୀ ଗୋଟେ ଆସିଥିଲା ଦୁଇ ହଜାର କୋଡିଏ ମସିହାରେ ସରି ଉଣେଇଶି। ମସିଆରେ ଆସିଥିଲା ଦୁଇ ହଜାର ଏକୋଇଶି ବାଇଶି ତେଇଶି ଯାକେ ଆଁ ଆଜ୍ଞା।
ଉଣେଇଶ ଲା ଉଣେଇଶି ଲାଷ୍ଟ ବେଳକୁ ବୋଧେ ଆସିଥିଲା?
ଆଜ୍ଞା ଉଣେଇଶି ଡିସେମ୍ବର ବେଳକୁ ଆସିଥିଲା ମହାମାରୀ କୋରନା। ତାପରେ ଲାଷ୍ଟ ତେଇଶି ତେଇଶି ଲାଷ୍ଟ ବେଳକୁ ପଳେଇଲା ଆଜ୍ଞା ତେଇଶି ଲାଷ୍ଟ ବେଳକୁ ଯୋଉ କୋରନା ପଳେଇଲା। ମା ମହାମାରୀ ପଳେଇଲା। ଆଉ ଉଁ ଉଁ ସେଇ ଦିନ ଠାରୁ ତ ସବୁ ଅ ବହୁତ ବହୁତ ଲୋକଙ୍କର ବହୁତ କ୍ଷତି ହେଲା କିଏ କା ବାପା କିଏ କା ଭାଇ। କିଏ କା ଭଉଣୀ ସବୁ ହରେଇଲେ ବୁଝିଲେ।
ସେ ଦେଖୁନାହାନ୍ତି ସିଏ ଆମର ହୁଁ ହୁଁ ଆମରି ପା ଗାଁ ରୁ ଗୋଟେ ଏଁ ଏଁ ଗୋଟେ
ଭାଇ ଗୋଟେ ବଡ ଭାଇ କୋରୋନା ରେ ଚାଲିଗଲେ।
ହୁଁ ତାର ଗୋଟେ ପୁଅ ବାପା ମାଆର।
ହଁ ବାପା ମାଙ୍କର ଏକ ମାତ୍ର ପୁଅ।
କୁହ କଣ ବିତୁଥିବ ଫେରେ ସେ ବାପା ମା ଭିତରେ। କଣ ସେ ବାପା ମା ଭାବୁଥିବେ ଆଁ।
ହଁ।
ଆଉ ଗଟେ କେଡେ ବଡର ଭେଣ୍ଡିଆ ପୁଅ। କେତେ ଗେଲାରେ ବଢେଇଥିଲେ କିଛି କାମ କରୁ ନ କରୁ ତାକୁ କେହି କିଛି କହୁନଥିଲେ ଏଁ। ଦେଖିଲା ଆଳକୁ ସିଏ ଏକ ମାତ୍ର ପୁଅ ଦେଖିଲା ଆଳକୁ ସିଏ ତାଙ୍କର କଣ ଠାକୁରଙ୍କ ଇ
ଠାକୁରଙ୍କ ଭଗବାନଙ୍କ ଇଚ୍ଛା ସିଏ ସିଏ ମାରିବେ ସିଏ ହିଁ ତାରିବେ। ସିଏ ରଖିବେ ମା ହଁ ଗୋଟେ କଥାରେ ଅଛି ରଖେ ହରି ତ ମାରେ କିଏ?
ହୁଁ ମାରେ ହରି ତ ରଖେ କିଏ? ହୁଁ ହୁଁ ଆମର ଗୋଟେ ଫିଲ୍ମ ଦେଖିନାହାନ୍ତି। ରଖିଲେ ଶିବ ତ ମାରିବ କିଏ?
ହଁ ଓଡିଆ ଫିଲ୍ମ ଗୋଟେ ଅଛି ହଁ ମୁଁ ଫିଲ୍ମ ଦେଖିଚି।
ଫିଲ୍ମ ର ଷ୍ଟୋରି କଣ ଟିକେ କହୁନାହାନ୍ତି ସେ ଫିଲ୍ମ ର ସେ ଫିଲ୍ମର ଷ୍ଟୋରି ଟିକେ କଣ କହୁନାହାନ୍ତି।
ତ ମୋର ଏତେ ମନ ନାହିଁ କିନ୍ତୁ ହିରୋ ବୋଧେ ମିହିର ଦାସ। ନା କଣ ଦି ମିର ଦାସ ନା ବିଜୟ ମହାନ୍ତି ବିଜୟ ମହାନ୍ତି ନା ମିର ଦାସ ଇଏ ଅ ସରି ହଁ ମିହିର ଦାସ ହିରୋ। ହିରୋ କିନ୍ତୁ ଭଲ ଫିଲ୍ମ ଟା ଓଡିଆ ଚଳଚିତ୍ର ପୁରା ମନ ଛୁଆଁ ଚଳଚି ତ୍ର ଆମ ଭାଷା ଓଡିଆ ଭାଷା। କୁ ନେଇକି ପ୍ରଚେଷ୍ଟା କରି ଚଲେଇଛନ୍ତି ଗୋଟେ ଫିଲ୍ମ ଭଲ ଫିଲ୍ମ ଟା।
ଉଁ ହୁଁ ନାଇ ନାଇ ସେ ଷ୍ଟୋରି ଟା ଆକ୍ଚୁଆଲି କଣ ହେଇଛି କି? ଆପଣ ସେ ଷ୍ଟୋରି ଟା ଜାଣିଛନ୍ତି ନା ଜା ଆକଚୁଆଲି ସେ ଷ୍ଟୋରୀ ଟା ହେଇଚି କଣ କି?
କୁହନ୍ତୁ।
ମାନେ ରଖେ ଶିବର ମାନେ ହିରୋ ଯିଏ।
ଆଜ୍ଞା।
ସିଏ। ବାହା ହେଇଥିଲା ଗୋଟେ ଜଣକୁ ବାହା ହେଇଥିଲା ବୁଝିପାରୁଛନ୍ତି ନା ନାଇଁ।
ଆଜ୍ଞା।
ବାହା ହେଇଥିଲା ସିଏ ଯାହାକୁ ବାହା ହେଇଥିଲା କିନ୍ତୁ ଆ ଚୁଲି ସି ତାକୁ କିନ୍ତୁ ଭଲ ପାଉନଥିଲା ମାନେ ସିଏ
ହାଲୋ। ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଶୁଭୁନି କି ନେଟାର୍କ ବୋଧେ ପାଉନି ନା କଣ ନେଟାର୍ ପାଉନି କି? ନେଟୱାର୍କ ନେଟୱାର୍କ ଈସୁ
ହଁ ନେଟୱାର୍କ ଇସ୍ୟୁ ଟିକେ ରହୁଛି ଆପଣ କଣ କହୁଥିଲେ କୁହନ୍ତୁ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହଁ କୁହନ୍ତୁ
ହଁ ହଁ କହିଲ ସିଏ ହେଉଛନ୍ତି ବଡ଼ ଘରର ଗୋଟେ ପିଲା ଜାଣିଲି ସେ ବାହା ହେଇଯାଇଥିଲେ ଗୋଟେ ଜଣକୁ ବାହା ହେଇଥିଲେ ସେ ଆକ୍ଚୁଆଲି ତାକୁ ଭଲ ପାଉନଥିଲେୁଁ ବିବାହ କରୁଥିଲେ ଭଲ ପାଉନଥିଲେ ମାନେ ସିଏ ସିଏ ମାନେ ତାଙ୍କର ଆକ୍ଚୁଆଲି ତାଙ୍କର ବିବାହର କିଛି ବର୍ଷ ପରେ ତାଙ୍କର ଅଲଗା ଜାଗା
ସେ
ସେଆ ବାନା ମାନେ ବୁଲଛନ୍ତି ନା ଚାରିଆଡେ ତାଙ୍କର ଗୋଟେ ପୁଅଟେ ହେଲା ବୁଝିପାରୁ ନା ସେ ପୁଅଟାକୁ ସବୁ ମାରିବାକୁ ପୁତ୍ର ସନ୍ତାନ ସେ ପୁଅ ଟାକୁ ମାରିବାକୁ ସବୁ ଚେଷ୍ଟା କଲେ
ଆଜ୍ଞା।
ତାଙ୍କର ମା ଯିଏ ମାନେ ହିରୋଇନ ଯିଏ ସିଏ ହଉଛନ୍ତି ଶିବଙ୍କର ବଡ ଭକ୍ତ। ଶିବ ଭଗବାନ ଠାକୁରଙ୍କର ବଡ଼ ଭକ୍ତ ଆଉ ମାନେ ଯେତେ ସବୁବେଳେ ଯାଆନ୍ତି ଠାକୁର ପୂଜା କରନ୍ତି ମନ୍ଦିର ଯାଆନ୍ତି ଓଳାଓଳି କରନ୍ତି। ଆଉ ତାଙ୍କ ପୁଅ ବି ଭକ୍ତି କରେ ତାଙ୍କ ପୁଅ ବି ସେଇ ଠାକୁରଙ୍କୁ ବହୁତ ଡାକେ। ବୁଝିପାରୁଛ ନା ନା ନାଇଁ ହୁଁ ଏମିତି ଏମିତି କଣ ହେଇଛି କି ଏ ତା ପୁଅକୁ ଯେତେ ମାନେ ଚେଷ୍ଟ ଚେଷ୍ଟା କରୁଛନ୍ତି ମାରି ଆକୁ ତାଙ୍କୁ ଠାକୁର ଅଟକେଇ ଦଉଛନ୍ତି।
ଅଟକେଇ ଦଉଛନ୍ତି।
ଅଟକି ଦଉଛନ୍ତି ମାନେ ଯୋଉମାନେ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ପୁଅଟାକୁ ଧର ଗୋଟେ ପୁଅଟେଇ ଖେଳୁଛି ତାକୁ ଆଣି ସାପ ଛାଡିଦେବେ ସେଇଠି। ସାପଟା ଆସିକି ଛୋଟ ଛୁଆଟାକୁ କାମୁଡ଼ିଦବ ନା କାମୁଡିଦବନି?
ହଁ।
କାମୁଡ଼ିଦବ କାମୁଡ଼ି ଦେଲା ମାନେ ଛୁ-ଛୁଆଟା ମରିଯିବ କିନ୍ତୁ ଏଇଟା ମରିବନି କେମିତି ଯେ ଠାକୁର ଅଛନ୍ତି ଠାକୁର ସାପଟାକୁ କଣ ବୁଲେଇ ଦେଲେ। କି ତା ମା ଟା ପଳେଇ ଆସିବ ଦେଖି ଦବ ଆରେ ହେଇ ସାପଟାଲାଣି ସାପଟାକୁ ଫୋପାଡିଦବା ସାଡକୁ ହୁଁ ସେଇ ଟାଇମରେ ସେ ବଞ୍ଚିଯାନ୍ତି ବୁଝିପାରୁଛନ୍ତି ନା ନାହିଁ ହୁଁ ତାପରେ ଯୋଉମାନେ ସେ ଭିଲିଆନ ଥିଲେ ସେମାନଙ୍କୁ ସେମାନେ କେମିତି ମରିବେ ମାନେ ରକ୍ଷେ ଶିବ ମାନେ କଣ ସିଏ ମାନେ ଭଗବାନ ଜଣଙ୍କୁ ରକ୍ଷ ରକ୍ଷା କରିବାକୁ ଚାହିଁଲେ ତାକୁ ଆଉ କିଏ ମାରିପାରିବେ କି? କେହି ବି ମାରି ପାରିବେନି ଭଗବାନ ଜଣଙ୍କୁ ମାରିବାକୁ
ସେଇଥିପାଇଁ ସେଇଥିପାଇଁ ତ ରକ୍ଷେ ଶିବ ତ ମାରେ କିଏ କୁହନ୍ତି କଥାର ଅଛି।
ହଁ, ସେଇ ଫିଲ୍ମର ଷ୍ଟୋରି ହଉଛି ସେଇୟା ସେ ଫିଲ୍ମ ଟା ଦେଖ ଟିକେ ବହୁତ ଭଲ-ଭଲ ଫିଲ୍ମଟା ବହୁତ ଭଲ ଷ୍ଟୋରି ଅଛି ବହୁତ ଭଲ ଟାଇପ୍ ର ଅଛି।
ଦେଖିବା ଫାଙ୍କା ହେଲେ କେବେ ଆମେ ଦେଖିବା ସାଙ୍ଗ ହେଇକି।
ନାଇଁ ସେ ଆପଣଙ୍କର ମନ ଅଛି ନା ଯୋଉ ଛୁଆ ବେଳେ ସବୁ ଦେଖନ୍ତି ଗୋଟେ ଟିଭି ଥବ।
ଆଜ୍ଞା, ହଁ ଆ ତା ଘରକୁ ଯାଇକି ଆମେ ଦେଖୁ ଆଜ୍ଞା-ଆଜ୍ଞା।
ଆଜ୍ଞା-ଆଜ୍ଞା ଇଏ ଟିଭି ବନ୍ଦ କରିଦଉଥିବ ସିଏ ଟିଭି ବନ୍ଦ କରିଦଉଥିବ।
ଆଜ୍ଞା ଆପଣ ରଖୁ ଆଜ୍ଞା ଆପଣ ରଖୁନାହାନ୍ତି କାମ ଅଛି। ଆଜ୍ଞା।